ହାଲୋ।
ହାଲୋ ସୁୁଭୁଚି ମୋ କଥା ତତେ
ଚ ହଁ ଶୁଭୁଚି।
ବସଚି ଆଉ ତୁ କଣ କରୁଚୁ?
ଓହୋ ମୁଁ ବି ବସଚି ଖିଆପିଆ ସରିଲାଣି
ଖିଆପିଆ ସଇଲାଣି, କଣ ଖାଇଛ କଣ?
ମୁଁ ଖାଇଛି ଭାତ, ଡାଲି, ଆଳୁ ଭତା, ପାମ୍ପଡ଼।
ଖାଇସାଇଲୁଣି? ଆଉ ଆ, ଆଉ ଭଲ ତୋର ସବୁ?
ଆଉ ରଜରେ କୁଆଡେ ଯାଇଥିଲ ବୁଲି?
ରଜରେ ଏ ବର୍ଷ କୁଆ ଯାଇନି, ଏ ବର୍ଷ ରଜ ଗଲା ବେକାରରେ। ଖରା ହେଲା ଆଉ କୁଆଡେ ଯାଇନି, ଦେଖିଆ ଯିବା ଆଉ। ଏବେ ତ ଦେଇଛି ପୁରା ରଜପାଗ ଦେଲାଣି। ନାଇଁ ନାଇଁ ଆମ ଆଡେ ପୁରା ବର୍ଷା ଉଠେଇଛି ଆଜି ନା।
ହଁ ଆମ ଆଡେ ବି ଉଠେଇଛି, ଝିପ୍ ଝିପ୍ ପକଉଛି। ଝିପ୍ ଝିପ୍ ପକଉଛିି ବର୍ଷା।
ହୁଁ, ହୁଁ ଆଉ କଣ କହ?
ଆଉ ରଜରେ କଣ ପିଠା ପଣା କରିଥିଲ?
ରଜରେ ଆମର ହେଇଥିଲା ପୋଡପିଠା। ଆଉ ହେଇଥିଲା ଚକୁଳି, ତରକାରୀ, ଦହିବରା, ବରା ଛଣା ହେଇଥିଲା। ଆଉ ତୋମର? ନା ନା ଆ ସାପି ଆରସା ପିଠା କି ଭଲ ପାଉନାହାନ୍ତି ନା ଖାଇବାକୁ ସେ କରାହେଇନଥିଲା।
ଓହୋ।
ଆଉ ନୂଆ ଡ୍ରେସ୍ କରିଥିଲୁ ରଜକୁ?
ହଁ ନୂଆ ଡ୍ରେସ୍ କରିଥିଲି।
ଉଁ, କୁଆଡେ କୁଆଡେ ସବୁ ବୁଲିଗଲୁ ଆମକୁ ଡାକିଲୁନି?
ମୁଁ ତ ଯାଇପାରିଲିନି ବର୍ଷା ହେଲା, ଖାଲି ତିନି ଦିନ ଯାକ ଖାଲି ବର୍ଷା ହେଲା।
ହଁ, ହଁ କୁଆଡେ ଯାଇପାଇଲୁନି?
ନାଇଁ ବା।
ଓ ହୋ। ଆଉ ପିଠା କଣ ହେଇଥିଲା ସବୁ ତୋମର।
ଆମର ଖାଲି ପିଅ- ପୋଡପିଠା ହେଇଥିଲା ଆଉ ଚକୁଳି ପିଠା।
ପୋଡପିଠା ଚକୁଳି ପିଠା ଆଉ କିଛି ହେଇ ନଥିଲା ନା? ଓ ହୋ, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ କଣ କହ? ଆଉ କେବେ କଣ ଗୋଟେ ଭୋଜି କରିବା କହ ସମସ୍ତେ ମିଶିକି?
ତୋମେ ତ ଆସୁନ, ତୋମେ ତ ଆସୁନ।
ଆଉ ମୁଁ ଗଲେ କରିବା କେବେ ଗୋଟେ କହ ଭୁଜି କରିବା? ଆଉ କୋଉଠି କରିବା କଣ କଣ ସବୁ ଭୋଜି କରିବା?
ତୋମେ କୁଅ କଣ ଅ, ଯୋଉ ଖାଇବା କଣ ବନେଇବା?
ଖାଇବା ତ ସବୁ ଯେହେତୁ ସମସ୍ ତେ ମିଶିକି କରିବା ସମସ୍ତେ ଆଉ ଆଇଁଷ ଖାଇ ପାରିବେନି ନା। କିଛି ଲୋକ ଆଇଁଷ ଷ ଖାଇବେ, କିଛି ଲୋକ ସାଧା ଖାଇବେ, ଦି ଟାଙ୍କ ଆଇଟମ ମିଶିକି କରିବା ଆଉ କଥାବାର୍ତ୍ତା ହବା। ଆଉ କଣ? ଆଉ ସ-ରୋଷେଇ ଫୋଷେଇ ସଇଲାଣିି ତାହେଲେ ତୋମର ସବୁ?
ହଁ ରୋଷେଇବାସ ସରଲାଣି।
ଇଖିଣା ବସିଥିବୁ ଆଉ?
ହଁ।
ଆଉ ସାଙ୍ଗସାଥି ତମର ମାନେ ସବ କେବେ ବୁଝି କରିବ କଥା ହେଇଚ।
ଏଇନା ତ ହବନି ଏଇନା ତ ଦଶମ ହେଲା ବା ସବୁ ପାଠ ପଢୁଚୁ ଦଶମ ସରିଲେ ଭୋଜି। କରିବୁ ଆଉ ଏ ହିତରେ କିଛି କରିବୁନି।
ହୁଁ ହଁ ହଁ ଆଉ ଦେହ ପା ସବୁ ଠିକ୍ ଅଛି ତୋର।
ହଁ।
ହଁ ହଁ।
ତୁମକୁ କଣ ପିଠା କରି ଆସୁଚି।
ମତେ ହଁ ମତେ ମତେ ପିଠ ଉପରେ ଖାଲି ମଣ୍ଡା ପିଠା ସୁଜି ପିଠା କରିବି ଚକୁଳି ତା ଛଡା ଆଉ କିଛି ଆଉ ଜାଣିନି ଆଉ ଭାଗମାପ ବି ତାର ଜାଣିନି। ସେ କଣ କେମିତି ହେଲେ ପଠା ଟା ଭାଗମାପ ଜାଣିନି। ଖାଲି ସହଜ ମଣ୍ଡା ପିଠା ସୁଜି ପିଠା ଚକୁଳି ଏଇ ତିନିଟା ଯାଣିଚି।
ମୁଣ୍ଡା ପିଠା କରି ଆସୁଚି।
ହଁ।
ହ ମତେ ବି ମଣ୍ଡା ପିଠା କରି ଆସୁଚି।
ପରି ଅଛି ଆଉ କଣ ଭଲ ଲାଗେ ତତେ ଖାଇବାକୁ।
ମତେ ସବୁଥୁ ବେଶୀ ଭଲ ଲାଗେ ଆ ପୁରିକୁ ଚିକେନ୍ ତରକାରୀ।
ପୁରୀକୁ ଚିକେନ୍ ତରକାରୀ।
ହୁଁ।
ଆଉ ପୁରୀ କେବେ ବୁଲି ଯାଇଥିଲୁ।
ପୁରି କି ବେ ନାଇଁ ଯାଇନି।
ବୁଲି ଜାଇନୋଉ ନା।
ନା।
ହଁ ହଁ। କେବେ ପ୍ଲାନିଂ ରଖିଚ ପୁରୀ ଯିବା ପାଇଁ ଫାମିଲି।
ଆଁ ସେଇ ଉଁ ଅକ୍ଟୋବ ଆଡକୁ ଯିବୁ ଆଉ।
ଅକ୍ଟୋବର ଆଡକୁ।
ହଁ ମାମୁଁ ଘର ଗଲେ।
ହଁ ହଁ ହଉ ଯା ବୁଲି ବୁଲାକି ଆସିବୁ ଆଉ। ତମର ସେଆଡେ ସବୁ କଣ ଦି ଭଲ ଜାଗା କଣ ଅଛି ବୁଲିବା ପାଇଁ।
ହଁ।
ହ୍ୟାଲୋ।
ଆଉ ତମେ ଯାଇନ ପୁରୀ ୟା ଭିତରେ କେବେ?
ହଁ ପୁରୀ ତ ଡୋରି ଲାଗୁନି ଦିଥର ବାହାରିଥିଲି ଯାଇପାରଲିିନି ତାପରେ ରଜରେ ବାହାରିଥିଲି ବି ପୁରୀ ଯିବି ବୋଲି। ଆଉ ଟ୍ରେନରେ ଯାଇକି ଦି ତିନି ବୁଲାବୁଲି କରିକି ସେଠି ରହିକି ସବୁ ଜିନିଷ ଦେଖିବା ପାଇଁ ଥିଲା ପ୍ଲାନିଂ ଆଉ ତୋରି ତ ଲାଗ ଲାନି ତାପରେ ଦେହଟା ଖରାପ ହେଲା ଆଉ ଯାଇପାଇଲୁନି ଦେଖିଆ ଅଛି ଚୋଡି ଯେତେବେଳେ ଜଗାରେ ଲାଗିବ ହେତେବେଳେ ଯାଇକି ଦେ ଦେଖି ଦର୍ଶନ କରିହବ ଆଉ।
ତମକୁ ସବୁଠୁ ବେଶୀ କୋଉ ଠାକୁର ଭଲ ଲାଗନ୍ତି।
ମତେ ମତେ ସାଇବାବା ଭଲ ଲାଗନ୍ତି ଆଉ ମଙ୍ଗଳା ଭଲ ଲାଗନ୍ତି ଭଲ ଲାଗନ୍ତି ମାନେ ମାନେ ମୋର ବିଶ୍ଵାସ।
ହଁ।
ଆଉ ଆମ ଗାଁରେ ଜଣେ ଠାକୁର ଅଛନ୍ତି। ଗ୍ରାମ ଦେବତୀ ପୂଜା ପାଆନ୍ତି ଗୁରୁବାରେ ସିଏ ବି ମତେ ବହୁତ ମାନେ ବିଶ୍ଵାସ ତ ତାଙ୍କ ଉପରେ ଆଉ ଏମିତି ମା ଲକ୍ଷ୍ମୀ ଭଲ ଲାଗନ୍ତିଟ ସବୁ ଠାକୁର ଇଏ ଫେବରେଟ୍ ଅଛନ୍ତି କିନ୍ତୁ ସାଇବାବା ଯେହେତୁ ତାଙ୍କୁ ପୁରା ମାନିଚି ଅଛନ୍ତି
ତାଙ୍କ ଓଷା ବ୍ରତ କରୁଚ ସବୁ
ହଁ ସାଇ ବାବା ବ୍ରତ ଅ ତିନି ଚାରଥର କଲିଣି ମାନ ସିକ ବି ସାଇବାବାଙ୍କୁ ଯାହାବି ମାଗିବ ନିଷ୍ଠାର ଭାବେ ନିଷ୍ଠାର ସହ ମାଗିଲେ ସେ ନିହାତି ଶୁଣିବେ ଆଉ ଦେବେ ବି। ତାଙ୍କ ବ୍ରତ ଯୃଦି ତମେ ନିଷ୍ଠାର ସହ କରିଥିବ ତାଙ୍କ ବ୍ରତ ସରିବା ପୂର୍ବରୁ ସେ ତମକୁ ଦେବେ। ନହେଲେ କିଛି ଲେଟ୍ କରଇବେ। କିନ୍ତୁ ଏତିକି ଅଛି ତମେ ପାଞ୍ଚ ଗୁରୁବାର କରିପାର ସାତ ଗୁରୁବାର କରିପାର ମେନ୍ ହଉଛି ତାଙ୍କ ନଅ ଗୁରୁବାର ତିନି ଗୁରୁବାର ଯଦି ଠିକ୍ ଟାଇମ ରେ ତାଙ୍କର ପୂଜା କରିଥିବ ଆଉ ଭକ୍ତି ଥିବ ଇଏ ଥିବ ତାଲେ ସେ ନିହାତି ଶୁଣିବେ।
ଆଚ୍ ଛା
କେତେ ଥର କରିଛି ବି ପୂଜା ନେ ପୂରଣ ହବା ଭିତରେ ମାନେ ପାଳି ସରିବା ଭିତରେ ମର ପୂରଣ ହେଇଚି।
ତମେ ସେ ପୂଜା ମାନେ ଯୋଉ କର ସୁ ପାଳି ଯୋଉ କଲ ତମେ ଆଇଁଷ ଖାଅନି?
ଆଇଁଷ କେମିତି ଖାଇବ? ତାଙ୍କର ଗୁରୁବାର ପାଉଛି ତମକୁ କ ମାନେ ବ୍ରତ କଲେ ମା ତାଙ୍କ ବା ଆଇଁଷ ଖାଇଦି ଛାଡିଦିଏ ଆଉ ତାର ଗୁରୁବାରକୁ ଗୁରୁବାର କରେ ସକାଳୁ ଉଠିକି ତାକୁ ଠାକୁର ଫାଷ୍ଟେ ସବୁ ଘର ବାଚ କାମ ଚାଲିଲ ଠାକୁରଙ୍କୁ ପାଣିରେ ହଲଦୀ ପାଣିରେ ଆଉ ତାଙ୍କୁ ଆଗେ ଗାଦେଇ ଦବ ତାପ ତାଙ୍କୁ ନୂଆ ବସ୍ତ୍ର ପିନ୍ଧେଇବ ଯେମିତି ପୂଜା କରନି ତାଙ୍କର ବିଧି ଅଛି ସେମିତି ଗୋଟେ ଗୋଟେ ପୂଜା କରିବ ଆଉ ସକାଳ ଠାକୁରଙ୍କୁ ଭୋଗ ଲଗେଇବ ମିଶିରି କିଛି ମିଠା କି ଫଳ ଲଗେଇବ, ତାର ହଉଛି ଭୋର ପାଞ୍ଚଟା ପୂଜା। ଆଉ ତା ପରେ ରୁ ମୁଁ ଓଷା କଲେ ତ ନିହାତି ପୂଜା ପାଞ୍ଚଟାରୁ କରିବାକୁ ପଡିବ ନା? ଆଉ ତ ବ୍ରତ ଭାବୁଥିଲି ଏଇ ଗୁରୁବାରେ କରିଥାନ୍ତି କରିପାରିଲିନି, ଯୋଉ ଗୁରୁବରେ ଆସୁଛି ଭାବୁଛି ଫୁଣି ମୋର ଅଛି କରିବାର ପାଞ୍ଚ ଗୁରୁବାରେ ପୁଣି ବ୍ରତ ଆରମ୍ଭ କରିବି ଆଉ
ଉ ହୁଁ
ଆଉ ତୁଇ ଚୁସା ଫସା କରୁଛୁ ନା କିଛି କରୁନୁ?
ମୁଁ ଖାଲି ସେ ଖୁଦୁରୁକୁଣୀ ଓଷା କରୁଚି।
ହୁଁ ଖାଲି ଖୁଦୁରୁକୁଣୀ! ଏଇଟା ପୁଣି ଖାଇବା ଓଷା, ଖାଇ ପିଇକି କରିବ। ଆଉ ନହେଲେ ନାଇଁ କିଛି ଓଷା ନାଇ
ମତେ ବ ମନା କରିଛନ୍ତି ଆମ ଘ ମୋ ମାମା ମନା କରଚି,
ନାଇଁ ନା ଏତେ ବ ଏବେ ଓଷା ନାହିଁ ଆଉ ଯାଉ କରିବୁ ଆଉ ଓଷା ହଉ ଇଆଡେ କଣ ଆସିବୁ ବୁଲିଯିବୁ ଆମର ଏଇଠି ହଉଛି ରଥଯାତ୍ରା। ପୁରା ପୁରୀ ନାଖିଆ ହଉଛି ରଥଯାତ୍ରା। ବହୁତ ସାରା ଲୋକ ହଉଛନ୍ତି।
ତମେ ଡାକୁନ ଆଉ
ଆସେ ଯିବୁ ଏପାଳି ରଥଯାତ୍ରା ଦେଖିକି, ଆମର ନାଚ ହବ, ଗୀତ ହବ ଆଉ ତିନିଟା ରଥ ହବ, ବଳଭଦ୍ରଙ୍କୁ ଝିଅ ପିଲାମାନେ ଟାଣିବେ। ଆଉ ଜଗନ୍ନାଥ, ବଳଭଦ୍ରକୁ ଡାକିଲେ ପୁଅ ପିଲା ସବୁ ଟାଣିକି ନେବେ, ନାଚ, ଗୀତ, କୀର୍ତ୍ତନ ହୁଁ ପୁରା ଯାତ୍ରା ଭଳିଆ ତ ପୁରୀ ଯାହା ସେମିତି, ଆଁ
ତମେ ଯାଉଛ?
ହଁ ଆମର ଏଇ ପାଖରେ ନା ତ ଆମେ ଯାଉ ସବୁ ବର୍ଷ। ରଥଯାତ୍ରା ବାହୁଡା ଯାଇକି ରଥ ଟାଣିକି ବୁଲି ବୁଲାକି ଆସୁ ଆଉ।
ଓହୋ ଆମର ତ ଇଆଡେ କିଛି ନାହିଁ ଆଉ।
କିଛି ନାଇଁ।
ନାଇଁ ବା।
ସବୁଠୁ ଭଲ ପର୍ବ କଣ ହୁଏ ତମ ଆଡେ?
ଆମ ଆଡ଼େ, ଆଁ
ମୁଁ ବେଶୀ ଜାଣିଛି ଆମ ଗାଁରେ ବେଶୀ ସବୁଠୁ ଭଲ ହୁଏ ମତେ ଯାହା ଲାଗେ, ସେଟା ହଉଛି ଲକ୍ଷ୍ମୀ ପୂଜା।
ଲକ୍ଷ୍ମୀ ପୂଜା ହୁଏ, ହଁ ଲକ୍ଷ୍ମୀ ପୂଜା କେମିତି କଣ କରନ୍ତି ତମ ଆଡେ?
ସେ ଯୋଉ ଠାକୁ ମାଙ୍କ ମୂର୍ତ୍ତି ଆଣିକି ବଡ ଉଁ ମେଢ଼ କରିକି ସେଠି ସମସ୍ତେ କଳସ ବସାନ୍ତି, ତାପରେ ଅ ସେଠି କଳସ ନେଇକି ତାପରେ ଆଣନ୍ତି ତାପରେ ଥୁଅନ୍ତି, ତାପରେ ସବୁ ପୂଜା ହୁଏ, ସମସ୍ତେ ଉପାସ କରିଥାନ୍ତି। ତାପରେ ତାଙ୍କ ଗଜଲକ୍ଷ୍ମୀ ପୂଜା ହୁଏ ଲାଷ୍ଟ ଦିନ ସବୁ ସ୍ତ୍ରୀ ଲୋକ ମାନେ ଉପବାସ କରିଥାନ୍ତି ପିଠା ପଣା ସବୁ କରିକି ନେଇକି ଠାକୁରଙ୍କ ପାଖରେ ରଖନ୍ତି। ତାପରେ ସେଇଠି ବ୍ରତ ଲଗାନ୍ତି ବ୍ରତ ତାପରେ ଆଣିକି ଘରେ ସମସ୍ତେ ଲଗାନ୍ତି।
ଭୋଜି ଭାତ ହଉଥିବ ତ ଗାଁ ଲୋକ କଣ ଖାଇବାକୁ ଦଉଥିବେ, ମାନେ କେତେ ଦିନ ପୂଜାଟା ତମର ଆରମ୍ଭ ହୁଏ?
ଅ ତିନି ଦିନି ମାନେ ତିନି ଦିନ ସେମତି ନୁହେଁ ଯୋଉଦିନ ଗୁରୁବାର ଦିନ ଯଉଦିନ ଲାଷ୍ଟ ହୁଏ ତ ତ ଫାଷ୍ଟ ଦିନ ଧର ସୋମବାରଠୁ ଷ୍ଟାର୍ଟ ହେଲେ ଏଟା ଗୁରୁବାର ଯାଏ ଚାଲିବ।
ହଁ ଚାରି ଦିନ କରିବେ ଆଉ।
ହଁ
ଗୁରୁବାରଟା ବଡ଼ ପୂଜା ହିସାବରେ ନିଅନ୍ତି ଆଉ। ଭସାଣି ତ କରୁଥିବେ ସେମିତି।
ହଁ ଭସାଣି ବି କରୁଛନ୍ତି, ଡିଜେ ଆଣିକି ଗୀତ ଲଗେଇକି,
ହୁଁ ତାହେଲେ ଡାକିବ ଆମକୁ ଆମେ ଯିବୁ ତମ ଲକ୍ଷ୍ମୀ ପୂଜା ଦେଖିବାକୁ ଆଉ।
ହଁ ଆସୁନ।
ଯିବା ଯିବା ଆଉ ଯିବା ଏବ ତ ଯିବା ଲକ୍ଷ୍ମୀପୂଜା ଯିବା ଆମର ତ ଏତିକି ପ୍ରସିଦ୍ଧ ଯେହେତୁ। ଜାଣିଛ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଆଉ ବହୁତ ଭଲ ହଉଛି। ଆଉ ଲୋକ ବି ହଜି ଯାଉଛନ୍ତି ଲକ୍ଷ୍ମୀ ପୂଜାରେ ବହୁତ ସାରା ଛୋଟ ଛୋଟ ଛୁଆଙ୍କୁ ବି ନେଇକି ଯାଉଛନ୍ତି। ପୁରା ଯାତ୍ରା ଭଳିଆ ହଉଛି ଆମର ବି ଏଇନା ଏଗାର ଦିନ ହୁଏ। ଭଲ ଚାଲେ ହଁ ଏଗାର ଦିନ ହୁଏ। ହଉ ହଉ ରଖୁଛି ଆଁ ମୁଁ କରିବି ପରେ।
ହଁ ହଁ।